ହ୍ୟାଲୋ, ହୁଁ। ଲିଜା କଣ କରୁଛନ୍ତି?
ମୁଁ ଏଇଟା କଲି, ଆଜିି ହେଲେ ନିଜ ସ୍କୁଲ ହେଇଥିଲା। ସେ ଆଣିଚ ପଞ୍ଚାବନ କିିଲୋ ହେଲାବି।
ହଁ, ତାଙ୍କୁ କୁହ କମିବେ, ନହେଲେ ହେଡେ ଅଷ୍ଟମ ନବମ ପଢିଲା ଆସି ସତୁରି ହେଇଯାଇଥିବେ।
ହଁ ପରା। ଜଗନ୍ନାଥ-ଅ-ଉଁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାକୁ ମାନେ ପୁରା-ଆ କୋଉଥର ମୁଁ ଏମିତି ଭଲରେ ଦେଖିନଥିଲି। ଏଇଥର ପୁରା ଭଲରେ ସେ ଦେଖିକି ଆଇଲି।
ନାଇଁ ମଁ ଏଇଥର ଆସିଲେ ମୁଁ ଆଗ ପୁରୀ ଯିବି ପୁରୀକି ଘଟଗାଁ।
ଯା ଟିକିଏ ବୁଲିଆସିବୁ ଯା।
ହୁଁ, ଆଉ ବାହାରକୁ ପଳେଇଲା ପରେ ଆସିଲେ ଆଉ ବୁଲି ଯାଇ ହବ କି, ଯୋଉ ଦଶ ପନ୍ଦର ଦିନ୍ ହେଇଠି ଛୁଟ୍ ଛୁଟି ଆସନ୍ତି ଦେଖୁନ, କେଡେବେଗୁ ଛୁଟି ସରୁଛି, ଯାଉଛନ୍ତି ହେନ୍ତି। ତାଙ୍କ ସାଙ୍ଗରେ ଆସିବୁ, ତାଙ୍କ ସାଙ୍ଗରେ ଯିବୁ।
ହୁଁ।
ସେଆଡେ ଗଲା ପରେ ଆଉ କୁଆଡେ ଏଇ ଜାଗାରେ ଆଉ ବୁଲିବାକୁ-ଉ ଟାଇମ୍ ହବନି। ଆଉ ସେଆଡେ ଗଲେ, ସେପଟେ ବାହାର ଯାହା ବୁଲିବୁ।
ହଁ। ମୁଁ କହୁଛି ସବୁବେଳେ ଦେଖିଛି ନା ଦେଖିଛି। ସବୁଆଡେ ଦେଖିଛିଲୋ ଖାଲି ଆଉ ରହିଲା ବୈଷ୍ଣବୀ ଦେବୀ।
ହୁଁ, ସେଠିକି ବି ଯାଉ ବଢିଆ ଜାଗାଟେ। ଦେଖୁନ ଠାକୁରାଣୀଙ୍କ ଜାଗାରୁ କେମିତି ଚାଳିଶ ଲକ୍ଷ ଟଙ୍କାର ସୁନା ଚୋରି ହେଇଥିଲା।
ହଁ ଲୋ ଚୋରି ହେଇଯାଇଛି ମୋବାଇଲରେ ନ୍ୟୁଜରେ କହୁଥିଲା।
ହୁଁ।
ମୀରା ଘରିକା ଯାଇଥିଲେ ଯେ ହୁଁ କହୁଥିଲା ମୀରା କଲ୍ କରିକି ନା ଯୋଉ ଉଁ ମୁଁ କିଏ ଉଁ ଖାଇକି ଆସେ ମୁଁ ଗାଳି ଖାଇକି ଖାଇ ଆଇଲି। କହିଲେ ହୁଁ କହିଲା ମୁଁ ସଙ୍ଗାତ ଘର ସାଙ୍ଗରେ ଯାଇଥାନ୍ତି। ତୋ ଲାଗି ମୁଁ ଗଲିିନି। ନାଇଁ ଏମାନେ ମେଳ ହେଇଥିଲେ ବୋଲି ମୁଁ ଆଉ ସିଆଡେ ଅଁ ସଙ୍ଗାତ ଗଲୁନି ଆଉ।
ହୁଁ।
ମୀରା ଏବେ ଗଲା ରଥଯାତ୍ରାକୁ ବାହାର ଯିବାକୁ।
ଯେ ଆହୁରି ଅଧିକ ଗହଳି ପୂର୍ଣ୍ଣ। ଏ ମଧ୍ୟଖଣ୍ଡରେ ବି ରଥଯାତ୍ରା ହଉଛି ନୁହଁ। ଆର ବର୍ଷ ରଥଯାତ୍ରା ଟିକିି ତ ଆମେ ପଳେଇଥିଲୁ ବୋଧେ ଆମ ଗାଁକୁ। ଏଇ ବର୍ଷ ରଥଯାତ୍ରାଠି ତ ଅଛ। ହୁଁ ଏଇଠିକି ଯାଉଛ ଦେଖି?
ହଁ ଏଇଠିକି ଏଇଠିକି ଯାଇକି ଟିକେ କି ପଳେଇ ଆଉଛି।
ହଁ ମୁଗ ସୋଦିକି ଖାଇଯିବେ ।
ସେ କହିଲା ଆଉ ବାହାର ରଥଯାତ୍ରାକୁ ଯିବା ପୁରୀ। ମୀରା
ହୁଁ ରଥଯାତ୍ରାକୁ ଯାଉନ ଗହଳି ଯେ ଗହଳି ହେଲେ ବି ସମସ୍ତେ ଯାଉଛନ୍ତି ଯେ।
ହୁଁ।
ହୁଁ।
ବେଳୁକୁ
ହୁଁ।
ଟିକେ ଭଲ ଜୀବନ ଆଉ
କୋଣାର୍କ ଯାଇଛ କି ନାହିଁ?
ହଁ।
କୋଣାର୍କ ବି ବଢିଆ ଯାଗାଟେ।
ହୁଁ ସବୁଆଡେ। ମୁଁ ବି ରେ ଥିଲି ଲୋ।
ହୁଁ।
ଭୁବନେଶ୍ୱରରେ ରହୁଥିଲି। ଏବେ ପୁଅ ଏଇଠି ପଢୁଛି ବୋଲି
ଭୁବନେଶ୍ୱରରେ ତ ବଢିଆ ବଢିଆ ଇସ୍କନ ଘରିକା ଧଉଳି, ଉ ଦୟଗିରି, ଖଣ୍ଡଗିରି, ନନ୍ଦନକାନନ ଏଇଗୁଡା ସବୁ ମୁଁ ଯାଇଛି। ସାଇ ମନ୍ଦିର ତା ପରେ ସେଇଠୁ ହୁଁ
ଆମ ଗାଁ ମାନଙ୍କର ଆମ ଗାଁ ମାନଙ୍କ ଅପେକ୍ଷା ପୂଜାପୂଜି ଭୁବନେଶ୍ବରରେ ଆହୁରି ଭଲ।
ହଁ ଆମେ ସିନା କହିବା ଟାଉନ୍। ଟାଉନରେ ବହୁତ ଭଲ ହଁ। ଦଶହରା, ଦୀପାବଳି ସବୁ ଭଲସେ ହଉଛି।
ମୁଁ ସେଇଠି ରହୁଥିଲି ଭୁବନେଶ୍ବରରେ। ଏବେ ସିନା ଗାଁକୁ ଆସ୍ ସିଲି। ପୁଅ ପାଠ ପଢିବା ଗାଁକୁ ଆସିଲି। ଆମେ ସେଇଠି ରହୁଥିଲୁ ପରା ଭୁବନେଶ୍ବରରେ। ମତେ ତାଙ୍କ ସାତ ବର୍ଷ
ହୁଁ।
ବାପା ବୋଉ ସେ ଅଁ ରୋଷେଇ କରିକି ଖାଉଥିଲେ ଆଉ। ଆସୁଥିଲୁ କେତେବେଳେ କେମିତି ବୁଲିକି ପଳଉ । ମାମା ବି କେତେଥର ଯାଇଛନ୍ତି ଆମ ।
ଏମାନଙ୍କୁ ଡ଼ାକିଲେ ବି ଏମାନେ ଯିବେନି ଗାଁ ଛାଡିକିହଁ ବାହାରକୁ ନେଲେ ଗଲେ ବି
ଆଉ ଯକାଟଡେ ବାଙ୍ଗଲୋର ଦିଲ୍ଲୀ ଫିଲ ଏମାନଙ୍କୁ ଯିବେମ।
ହୁଁ ହଁ ହ
ଆମ ଏପଟ ହେପଟ ପୁଣି ପାଖ ନାହିଁ ଗୋପାଳ ପ୍ରସାଦ
ହଁ
ଆଉ ଗୋଟେ ମର୍ଦରାଜପୁର ଯଉ କଁ ହେଇଟି ନାହିଁ ବାଘୁଆପଲୀ ନା କଣ
ମଦ ମର୍ଦରାଜ ବାଗୁଆ ପଲି
ବାଘୁଆପୋଲି ମୁଁ ଦେଖିନି।
ହାଲୋ ବାଘୁଆପଲି ଆମ ଗାଁଏକା ପାଖରେଲୋ
ମୁଁ ଯାଇନି ହେଠି ଏବେ ଯୋଉ ଖୁସିର ବାହାଘର ହଉଥିଲା ଲିଙ୍ଗ ଫିସାଙ୍ଗ ଝିଅର
ହୁଁ ହୁଁ
ଖୁସିର ବାହାଘର ହୋଉଥିଲା ଯେ, ଆମ ଘରଠୁ ସମସ୍ତେ ଯାଇଥିଲେ, ବୋଉ କହୁଥିଲା କହିଲ ବଢିଆ ଜାଗାଟେ।
ଜାଗା ମାନେ ଏତେ ଠାକୁର ସେଠି
ହୁଁ ନାଇଁ ଏଥର ନଗଲେ ହବନି ସିଆଡ଼େ ଆଗ ଆମ ଏଇ ଗାଁ ପାଖପ ପାଖି ବୁଲିଲେ ହବ ମ
ମଣ୍ଡପ ହେଇଛି ଭଲ। ଠାକୁର ଦେଖିବୁ ଏଠି ବଢ଼ିଆ ଜାଗା ଭଲ ଲାଗୁଛି ଦେଖିବା ପାଇଁ
ହୁଁ ତମ ଗାଁରେ ଯୋଉ କହୁଛନ୍ତି ଏଠି ମାଟି ଗୁରା ଯୋଉ ଏମିତି ହଉଛି ସତରେ
ହଁ ଲୋ କିଆ ଭଣିରେ।
ଏଇଟା ତ ମୁଁ ଦେଖିନି ଏଇ ଗାଁ କ ସେ ହଜାର ଥର ଯାଇକି
ହଁ
ଆ ହେଇ ଭିତରୁକୁ କହିଲେ କେହି ନୋଉନାହାନ୍ତି କ କଣ ଦେଖିବା ଭଇ ଭିତରେ ମ
ହଁ ମାଟି ପଡା ପୁରା ଦୋହଲୁଛି।
ହୁଁ
ପୁରା ଗରମ ପାଣି ତିନିଟା କୁହ ହେଇଛି ପୁରା ଗରମ ପାଣି।
ହଁ ଶୀତଦିନେ ଯାଇ ତ ସବୁ ଗାଧେଇ ପଡ଼ୁଥିବେ ଏଠି?
ହଁ ଗାଧଉଛୁଣି। ଆମେ ଗାଧଉ ଯୋଉ ଖୁଦୁରୁକୁଣୀ ଓଷା କରିବୁନି ଇଆଡ଼େ ଗଇଛ ତୋଳିଯିବୁ, ଫୁଲ ତୋଳି ଯିବୁ, ଉଁ ହୁଁ ସବୁ ଝିଅ ମାନେ ମିଶି ମାଶିକି ଯିବୁ ହଡ଼େ, ଆନି ସେଇଠି ଗାଧେଇ ପାଧେଇକି ଆସିବୁ ଘରକୁ।
ହୁଁ
ହୁଁ ଜ
ଆଉ ତ ଦି ମାସ ରହିଲା ଖୁଦରୁକୁଣୀ ଶ୍ରାବଣ ଏବେ ପର୍ବପର୍ବାଣୀ ଷ୍ଟାର୍ଟ ହେଇଗଲା ଜାଣିକି ଶ୍ରାବଣ ରୁ ନୁହଁ? ଶ୍ରାବଣରେ ଏଠି ବୋଲବମ୍ ଯିବେ ତାପରେ ହେଠୁ ଖୁଦୁରୁକୁଣୀ ଆସିଯିବ।
ହଁ ହଁ ଭାଇ ସବୁ ବର୍ଷ ବୋଲ ମନ ନେଇକି ଆସୁଛନ୍ତି ଯେ କହୁଛନ୍ତି ଏଇ ବର୍ଷ ଚାଲ୍ ଯିବା ପୁରୀ ଯେ ମୁଁ କହିଲି ମୁଁ ଚାଲି ପାରିବି?
ହୁଁ, ଏମିତି ଠାକୁରଙ୍କ ଆଜ୍ଞା ଥିଲେ ଚାଲିକି ଯାଇ ହେଇଯିବ। ଇନ୍ତି ଆମେ ଭାବିବା ଯାଇପାରିବାନି ଯାଇପାରିବାନି ଇଏ ତ ସବୁ ବର୍ଷ ଯାଆନ୍ତି ଆଗରୁ ଲଡ଼ୁ ବାବା କହୁଛନ୍ତି। କହୁଛନ୍ତି ଲଡ଼ୁ ବାବାଠୁ କଣ୍ଟିିଲୋ ନୀଳ ମଧବ।
ହୁଁ ସିଏ ଯା ଅଜୁ ଆଗରୁ ଯା ଆଗ ଅ ଆଗରୁ ଯାଆନ୍ତି ନା।
ହଁ ସିଏ ସୋମବାରେ ଆଇଁଷ ଫାଇଁଷ ଏବେ ବି ଖାଉନାହାନ୍ତି।
ଆଗରୁ ଯାଆନ୍ତି ବା ଆମେ ବି ଆଇଁଷ ଖାଉନୁ ସୋମବାରେ।
ଶ୍ରାବଣ ମାସ ଯାକ ଜଣେ ଜଣେ ଖାଉନାହାନ୍ତି।
ହୁଁ ଆମେ ବି ଖାଉନୁ ହଁ।
ମୁଁ ଖାଉଛି ମୁଁ କିଆଁ ଖାଇବିନି ମା ଶ୍ରାବଣ ମାସରେ ସୋମବାର ସିନା ଖାଇବିନି। ୟାଙ୍କ ଘରୁ ତ ଆଉ କେହି ଯାଉନାହାନ୍ତି।
ଦେଖୁତା ଟାଇମି ନହେଲେ ଇଏ ଯିବ।
ଶ୍ରାବଣ ଆଇଁଷ ତ ଆଉ ଖାଇବାକୁ ବି ଇଚ୍ଛା ହଉନି କାଲି ହେଇଟା କଣ ଟିକି ଟିକି ଯୋଉ ଶୁକୁଆ ନା କଣ ନୁହଁ। ଟିକି ଟିକି ଗୋଟେ ଶୁଖୁଆ ନାହିଁ ପୁରା ଚୁଇଁ ଚୁଇଁ ହବ ସେଗୁଡା କେମିତି ଗୋଟେ ବେସର କରିଥିଲେ ଟି ଟିକି ଟିକି ପୁରା ଚୁଇଁ ଚୁଇଁ ମାନେ ପୁରା ଚୁଇଁ ଚୁଇଁ ପିମ୍ପୁଡି, ଜନ୍ଦା ଭଳିଆ।
ହୁଁ।
ହେରା କି ଶୁଖୁଆ କେଜାଣି ହେରା ବେସର କରିଥିଲେ ଆଇଲା ବେଳୁ ମୁଁ କହିଲି ମୁଁ ଖାଇବିନି ହେରା।
ହୁଁ। ମୁଁ ବିୟୁଟି ମତେ ଆଗରୁ ଦେଖିଚୁ ମାମୁଁ ଘରୁକୁ ଗଲାବେଳେ।
ନାଇଁ ମୋର ଏତେ ମନେ ପଡୁନି।
ମୁଁ ପ୍ରାୟ ଟାଇମ୍ ଯୋଉ ରହେ ମାମୁଁ ଘରେ।
ମୁଁ ଯୋଉ ପିଲାଟା ହେଇଥିବ ମୋର ମନେ ପଡୁନଥିବ ଆଉ।
ଏଇଥିବ।
ହୁଁ ଉଁ।
ଆମେ ରୀତା ଅ ଏଇ ମାମ୍ ରୀତା ଏଇ ମଣ୍ଡମ କେତ୍ ତେ ରହିଲି କବେ ନାଶି ନେଇଥିଲେ କହିଲେ ଏଇଠି ରହ ଆମ ଏଇଠି ରହ ମାନେ ମାଇଁ ତ ବାଇଗଣୀ କି ଆଉ ରୀତା ଏକୁଟିଆ ହେଇଯାଉଚି ସେଥିପାଇଁ ମୁଁ ର ରହିଲି କେତେନି। ତାପରେ ମୁଁ କାନ୍ଦିଲି ବୋଉକୁ ଛାଡି କୁଆଡେ ରହିନି।
ହୁଁ।
ଆଉ କାନ୍ଦିଲି ସେଠୁ ପଳେଇ ଆସିଲି ରହିଥିବି ମାସେ ଦି ମାସ ଖଣ୍ଡେ ତାଙ୍କ ଘରେ। ଆଉ ଯୋଉ ମାଁ ଯୋଉ ପଣା ପଣା ହେଲା ମାତ୍ରକେ ଆଉ ଗାଁ ରେ ରୁହା ନାହିଁ।
ଏଇ ବର୍ଷ ପଣା ଯାତ୍ରା କୁ ଯିବ ହେଲା।
କୋଉ ଯାଉଚି ଆଉ।
ଯିବ ମଁ କଣ ଯାଇକି ତ ବୁଲିକି ଆସିବା କଥା।
ମାମୁଁ ଘରକୁ ଯାଉନି ଲୋ ମାମୁଁ ଘର ତ ଆସୁନାହାନ୍ତି।
ହଁ ପରା ଏନ୍ତି ନ ଆସିଲେ ଗୋଟେ ବାଟ ପକେଇଦେଲେ କିଏ ଯିବ କହିଲ କୋଉ ମୁହଁରେ।
ମାଉସୀ ଘର ଆସୁଚନ୍ତି ଯୋଉ ଜଟିଆ ନା ନୁହଁ ମୋ ମାଉସୀ ଘର। ତମ ତମ ନଣନ୍ଦ ଲୋ
ତାଙ୍କର ପରଦିନ ବାହାଘର।
କାହାର?
ଯୋଉ ନଟିଆ ବଡବାପା ଜଣେ ଅଛନ୍ତି କଟକରେ ଜାଣିଚ ଟି ତାଙ୍କ ଝିଅର।
ହଁ ନଟିଆ ନା ଝିଅ ଆମ ଭାଉଜ କହୁଥିଲେ ଯିବେ ବୋଲି। ନଟିଆ ନା ଝିଅ ହୁଁ। ସେ ମାଉସୀ ସିନା ମାଉସୀର ଯା ହର।
ଏପଟୁ ଖୁଡ଼ି ହେବେ ରଜନୀ ଖୁଡ଼ି ସମ ଯୋଉ ରଜନୀ ଯୋଉ ନାନୀ ଭାଉଜ କହୁଚ ଟି।
ହଁ।
ସିଏ ଆମର ଖୁଡି ହେବେ ଏପଟୁ ଏପଟୁ ମୋ ମାଉସୀ ଶାଶୁଙ୍କ ଝିଅ ଫୁଣି।
ନିଜ ମାଉସୀ ବୋହୂ ହଉଚି ଯୋଉ ରଜନୀ ଭାଉଜ ଆଉ ତା ନୁଖୁରୀ ଭାଉଜ।
ହୁଁ।
ସେ ଦି ଜଣ ମାଉସୀ ପୁଅ ଦି ଜଣ ଯାକ ଆଉ ଏମାନେ ତାଙ୍କ ବଡାଆପା ଝିଅ ପୁଅ ନା ଆଉ ଦାଦା ଝିଅ ନା ବଡାଆପା
ଏଇଥର ରଜ ଠିକି ଡାକି ଆସିଥିଲେ ମତେ ଯେ ରଜ ଯୋଉ ରଜ ପାଳିଆକୁ ଯେ ଆମେ ନଥିଲୁ କଳାପଥର ଘର ଠିକି ଯାଇଥିଲୁ ଭାରି ଆମର ଯୋଉ କଳାପଥର ଠେଇ ଘର କରି ଛନ୍ତି ସେଇଠିକି ଗଲୁ ଭାରି ସକାଳୁଠୁ ଯେ ଏକା ଥରେ ରାତି ଦଶଟା କୁ ଆଇଲୁ ଆଉ କୁଆଡେ ଯାଇଥାନ୍ତି। ସେ ଖରାପ ଭାବିଥିବେ କହିବେ ମୁଁ ଡାକି ଆଇଲିି ବି ଆଇଲାନି ଆମ ଘରୁକୁ।
ହଁ।
ତାପରେ ମତେ ସେତବେଳେ ଗଲେ ହେ ଆଡାମାନରେ ଯିବାକୁ ଭଲ ନୁହଁ ସେ ଯୋଉ ଇଆଡୁ ସାଡୁ କଥା କହୁଛନ୍ତି ଏତେ ଦିନି ଆସିକି ରହୁଚି। ସେଇଥିପାଇଁ ମତେ ଯିବାକୁ ଇଚ୍ଛା ହଉନି। ମୁଁ ଗଲେ କୁଆଡୁ ଘରୁ ବାହାରୁନି କେବଳ ଆମ ଘରୁକୁ ଏ ପ୍ରାଚି ଖୁଡି ଘରୁକୁ ଆଉ ଆମେ ଦାଣ୍ଡ ବାଟେ ବୁଲିବି ହେ ତିକି ଆଉ କୁଆଡେ ନାଇଁ।
ଘରୁକୁ ଯାଉଚ?
ହଁ।
ହଁ।
ଏଇଥର ଯାଇଛି ଯେ ଯାଇନି କି ତାଙ୍କ ଘର ଆଡେ।
ଆଚ୍ଛା ଆଚ୍ଛା କଲ କରନ୍ତି ବେଳେ ବେଳେ ଯେ କାଇଁ କଲ୍ କରିନାହାନ୍ତି ଏବେ।
ହୁଁ ପିଲାଗୁରା ପାଠ ପଢା ପଢି ସ୍କୁଲ ଖୋଲିଲାଣି। ଯାଉଛନ୍ତି।
ହଁ।
ପୁଣି ଆଗୁରୁ ଜଣେ ଘରେ କାମ କରିଆକୁ ଆସୁଥିଲା ଏବେ କେହି ଆସୁନାହାନ୍ତି ସେ ସବୁ କରୁଛନ୍ତି।
ହଁ।
ଏମତି ହେଇକି ବ୍ୟସ୍ତ ରହୁଥିବେନି ଘର କାମ ପୁଣି ହଉଥିଲା।
ହଁ। କବେ ନା ଏମତି ଗଡୁଛି ଆଉ।
ଇଆଡେ ଚଶଟା ରୁ ଚାରଟା ହଁ ଦଶଟା ବେଳୁଆ ସକାଳୁ ହଉଛି ଯେ ପିଲା ଆସୁଛନ୍ତି ଏଗାରଟା ବା ଟା ଆସିକି ପଚିଶ୍ ତାରିଖ ଠୁ ହବ ଦଶଟା ରୁ ଚାରଟା।
କୋଉ ଜିଲ୍ଲା ସ ଆମ ଏ-ଏଇ ମାମୁଁଘର ପଟ ଟା?
କଟକ କଟକ।
କଟକ ଜିଲ୍ଲା ଆଉ କଟକ ଜିଲ୍ଲା ସେପଟେ ଅଛି। ହଁ ଆମର ଏପଟେ ନୟାଗଡ। ହଁ।